ହ୍ୟାଲୋ
ହା
ହ୍ୟାଲୋ ହ୍ୟାଲୋ
ହଁ ଖାଇସାରିଲଣି?
ନାଇଁ ତମେ?
ହଁ ମୁଁ ଖାଉଛି।
ଓହୋ ଜଲଦି ତାହେଲେ ଖାଇଦିଅ ନାଇକି
ହଁ କଣ କରିବା ରାତି ହେଲାଣି। ଜଲଦି ଖାଇବା ପାଇଁ ପଡିବ।
ଆଉ କ'ଣ? ଇଁସ୍ ନାଇଁ ନାଇଁ ମୋର ଏବେ ରୁଟି ସ୍ ସରିିଲା। ମୋର ଏବେ ରୁ ଟି କରିବା ସରିଲା। ରୁଟି ସନ୍ତୁଳା କରିଲି। ମୁଁ କେମ ଦେଖି କଲ କରଦିଏ ଗୋଟେ ହୁଁ ହୁଁ। ହ ଏ ମାନେ ଆମେ ତ ଏତେ ଜଣ ଅଛନ୍ତି ଗ୍ରୁପ ରେ କେହି ହେଲେ କଲ କଲେ ତ ପାଞ୍ଚଟା କଲ ହେଇଯାଆନ୍ତା। ମା ସରି।
ହଁ, କିନ୍ତୁ ମୁଁ ଟିକେ ବ୍ୟସ୍ତ ଥିଲି ତ ସେଥିପାଇଁ ଆଉ କଲ କରିନଥିଲି।
ଠିକ ଅଛି ଠିକ ଅଛି ଠିକ ଅଛି। ଉଁ ତ, ଆଉ ନିଜେ ରୋଷେଇ କରୁଛ ନା ମାମା?
ନା ନା ନିଜେ ରୋଷେଇ କରୁଛି ବାହାରେ ରହୁଛି ତ।
ଓ ହୋ, ପଢ଼ାପଢ଼ି ଚାଲଛି? ପଢା ପଢି ଚାଲିଛି। ଜବ୍ ଆରେ ବା ବଢିଆ। ଉଁ ହୁଁ, କୋଉ ସେକ୍ଟରରେ ଜବ୍? ଶାଶୁ ଘରେ। ଗମେଣ୍ଟ ସେକ୍ଟର ନା ପ୍ରାଇଭେଟ୍?
ଏସବୁ ବିଷୟରେ ମନା କରିଥିଲେ।
ଓହୋ ଏଟା ହଁ ଠିକ୍ ଅଛି। ଆଉ ସବୁ, ନିଜେ ରୋଷେଇ କରୁଛ ମାନେ କ'ଣ ରୁଟି ନା
ନାଇଁ ଆଜି ଭାତ କଲି ମତେ ଆଉ ରୁଟି କରିବା ପାଇଁ ଇଚ୍ଛା ହେଲାନି।
ଉୁଁ ହୁଁ, ଏକୁଟିଆ ରହୁଛ ନା କିଏ ରହୁଛନ୍ତି ତମ ସାଙ୍ଗରେ?
ହଁ ହଁ ଅଛନ୍ତି ନା।
ଅଛନ୍ତି ନା ‌। ମିଶିକି ରୋଷେଇ କରଦଉଥିବ। ଭଲ ଦିନେ ତମେ କଲେ ଆଉ ଦିନେ କିଏ କରଦଉଥିବେ। ହୁଁ ହୁଁ ହୁଁ।
ଆଗରୁ ଆମେ ମିଶିକି କରୁଥିଲୁ। ଏବେ କିନ୍ତୁ ଅଲଗା କରୁଛୁ।
ଓହୋ, ବର୍ଷା ହେଉଛି ନା?
ନା ବର୍ଷା ଆଜି ସକାଳେ ହଉଥିଲା। ଏବେ ଆଉ ହଉନି ମାନେ ସକାଳେ ଅଳ୍ପ୍
ହୁଁ ଉଁ ହୁଁ। ଆ ଏବେ ବର୍ଷ ହଉନି। କାଲି ଟିକେ କଣ ହେଇଥିଲା ସେ ଘଡ ଘଡ ଘଡ ଘଡ ହେଲା। କିଛି ହେଲାନି। ନାଇଁ ସେ ଯୋଉ ଲାଭ ନାହିଁ ସେ ବର୍ଷ ବର୍ଷ ହେଇକି।
ହଁ, ସେ ତ ଯୋଉ ଗୁଳୁଗୁଳୁ ହଉଛି ଯେ ଗରମ ପ୍ରବଳ।
ହଁ ସେ ବର୍ଷା ବି ହେଇଯାଏ ଟିକେ ବସିଛି କିଛି କାମ ବି ଦଉନି। ସେ ମାଟି ଭିଜିଲା ବେଳକୁ ତ ବର୍ଷା ଛାଡି ଯାଉଛି। ହୁଁ ହୁଁ। ହୁଁ ହୁଁ, ଆଉ କେବେ ଛୁଟି ରହୁଛି ମାନ୍ ମାନେ ଜବ୍ କୁ?
ହୁଁ, କହିବି ନା ପରେ ନା ନା ପରେ କହିବି।
ହୁଁ ହୁଁ ଠିକ୍ ଅଛି।
ଆଉ ତମ
ନାଇଁ। ହୁଁ, କ'ଣ କହିଲେ?
ତମ ଆକାଶରେ ଜହ୍ନ ଆସିଲାଣି?
ଓ୍ବାଷ୍ଟା ସେ ଜହ୍ନ ଦେଖୁଛି। ମୁଁ ତ ଯାଇନି ବାହାରକୁ ଆକାଶରେ ଜହ୍ନ ଅଛି କେମତି। ହୁଁ, ମାଣ୍ଡିଆ ଚପ୍। ମାନେ ବାହାରକୁ ଯିବା ପାଇଁ ସକ୍ ଏସ୍
ଛତା ଟା ହଜିଗଲା।
ହଁ ହଁ ହଁ ହଁ ହୁଁ ହୁଁ ହୁଁ ହୁଁ।
ହୁଁ
ଇଏ ବେଧେ ଏନକ୍ରିପ୍ଟଟିଂ ଜିନିଷ ଶଦ୍ଦ ଟା। ହଁ ହ ବୁଲାବୁଲି ହଉଛି। ନା ବୁଲାବୁଲି ହଉନି?
ଭଗଆ ନା କଣ
ହଁ ରେଡ ରେଡ କଲର, ୟେଲୋ ୱେଲୋ କଲର ହେଇଗଲାଣି।
ଓହୋ
ତମେ କହିଲି ବୁଲାବୁଲି କରୁଛ ନା ନାଇଁ? ହୁଁ ହୁଁ। କଣ ପାଇଁ।
ନିଜ ହଁ ନିଜକୁ ତ ରୁମ ର ଟାଇମ ହେଉନି।
ହ ମୁଁ ଏ ପୁରୀ ପୁରୀ ବୁଲିବାକୁ ଯାଇଛ ନା ଯାଇନ।
ନା ନା।
ଯାଇନା? ଆମେ ଯାଇଥିଲୁ। ଏବେ ଏଇ ଏପ୍ରିଲ ମାସରେ ପୁରୀ।
ହଉ ହୋ।
ଯାଇଥିଲୁ ବୁଲିବା ପାଇଁ, ମାନେ ଯାଇଥିଲୁ ମାନେ ଆମର ଛୁଆଙ୍କୁ ନେଇକି ଯାଇଥିଲୁ। ଯି ତମର କୋଚିଂ ସେଣ୍ଟର, ତାଙ୍କୁ ସବୁ ନେଇକି ଯାଇଥିଲୁ।
ହୁଁ ହୁଁ।
ହଁ ଏ କୋଡିଏ ଭଳିଆ ଛୁଆ ଯାଇକି ତାଙ୍କୁ ବୁଲେଇକି ନେଇକି ଆସିଥିଲୁ।
ଓହୋ।
ଏହା
ଆଉ କଣ।
ଆଉ ଯେତ
କାଲି କଣ ଖାଇଥିଲ? ନା ଗୀତ ସେମିତି ହୁଏନି କିନ୍ତୁ ଟିକେ ଟିକେ ଭଲ ଲାଗେ। ସେମିତି କିଛି ହଁ।
ଆମେ ସ ସ ମ କାଲି କଣ ହେଇଥିଲା ମାଛ। ଦିନରେ ଆଉ ରାତିରେ କିଛି ଖାଇ ନଥିଲେ। ରାତିରେ ସେମାନେ ସବୁ ଖାଇଥିଲେ ଚିକେନ ମୁଁ ଖାଇ ନଥିଲି।
ଓହୋ।
ଯେ ତୁମର ଦେହ ଖରାପ ନା। ଡକ୍ଟର କହିଛନ୍ତି ଗୋଟେ ଟାଇମ ଖାଇବା ପାଇଁ ଆଇଁଷ।
ମୁଁ ଭାବୁଛି ଗୋଟେ ବହିର ଅନୁଚ୍ଛେଦ ବାହାର କରି ପଢିବି।
ହଁ ସେମ ଜିନିଷ ଭଲ ହବବେ। ଏ ପାଞ୍ଚ ମିନିଟ ମୁଁ ବି ଏମିତି ପଢିବି। ପଢିବ ଆମେ ଶୁଣିବା ହେଲା ମୁଁ ଅଧା ଗୀତ ଗାଇବି ତମେ ତାପରେ ତାଠୁ ଅଧା ଗୀତ ଗାଇବ।
ହଁ ଗୋଟେ ନହେଲେ ଗପ କୁହ, ଜୀବନର ନୀତି ଶିକ୍ଷା।
ହୁଁ କନ୍ତି ଯୋଉ। ଛୁଆଙ୍କୁ ଯେମିତି ଗପ କହିପକାନ୍ତିନି କୁଆ ମାଠିଆ ଗପ। ଆଉ ଯୋଉ ଲୋଭି କୁକୁଡ଼ା। ଯେମିତି ବନେଇ ଚୁନେଇକି ସବୁ କହୁଛନ୍ତି ସ୍କୁଲରେ ସେମିତି ଆମେ ଏଥର କରିବା ଆଉ।
ହଁ। ଆ ଗୋଟେ ବେଙ୍ଗଟେ ଥିଲା ହଁ ଗୋଟେ ବେଙ୍ଗଟେ ଥିଲା ବେଙ୍ଗ ପଚାରିଲା ଆକ୍ଚୁଆଲି ବେଙ୍ଗ ପଚାରିଲା ତେଲୁଣି ପୋକକୁ ଭାଇ ଆଉ ତମେ ତମର ଏତେଟା ଗୋଡ ତମେ କିନ୍ତୁ ଚାଲୁଛ କେମିତି। ହେଇଯାଉନ ସେଇଠୁ ବେଙ୍ଗ ତେଲୁଣିୀ ପୋକ କହିଲା କାଇଁ ମୁଁ ତ ଏତେ କଥା ଧ୍ୟାନ ଦେଇନି। ବେଙ୍ଗ କହିଲା ମୁଁ ତ ଦିଟା ଗୋଟେ ଛନ୍ଦୁରୀ ହେଇ ପଡୁଛି।
ହଁ ତମର ଏତରେଙ୍ଗି ଗୋଡରେ କେ ଚାଲୁଛ ନାଇ।
ହଁ ତ ଯେତେବେଳେ ଗୋଟେ ଜିନିଷରେ ମୁଁ ବୋଲି ଗୋଟେ ଜିନିଷ ଆସେ ସେ ସେତେବେଳେ ନିଜ ଉପରେ ଯେତେବେଳେ ଲକ୍ଷ୍ୟ ଦିଅନ୍ତି ତ ସେତେବେଳେ ତ ତମର ମାଇଣ୍ଡ ଡିଷ୍ଟ୍ରାକ୍ଟ ହେଇଯାଏ ତୁମେ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରନି।
ହଁ।
ଏଇଆଉ।
ମୁଁ ଗୋଟେ କାଲି ପିଲା ସହିତ କଥା ହଉଥିଲି ସେ ପିଲାଟି ପଢିଲା ନାଇଁ। ଏମ୍
ସେତେ କହିବ ଅଣଷଠି ନା ଅଣଷଠି କୋଉଚି ଅଣାବନ କେତେରେ କେତେ ନାଇଁ କି?
ହଁ।
ବାହାର କର ଅଣାବନ କେତେ ରେ କେତେ ସ୍କୁଲ ଟାଇମ ରେ ଆମେ ପଚାରିବା ଏ ଧର। ସିଏ ଥାନ୍ତି ଆସିକି ବଡ ମାନେ ଏଠାରେ ସ୍କୁଲ ଯାଉଛ ଆରେ ହଁ ସ୍କୁଲ ଯାଉଛି। କହିଲେ ଅଣାବନ କେତେରେ କେତେ? ହେ ଅଣାବନ ଆମେ କାଇଁ ସେତେବେଳେ ଏତେ କଥା ମାଇଣ୍ଡ ରେ ନଥିଲା ଯେ ଅଣାବନ ଗୋଟେ ଅ କିଛି କିି ପ ଆମେ ପୁରା ଏକରୁ ପୁରା ଶହେ ପର୍ଯ୍ୟନ୍ତ ଆଉ ତାପରେ ପଚାରିବୁ ଅଣବନ କାହିଁ କାଇହିଁ ନାହିଁ। ତାପରେ ମାଇଣ୍ଡ ରେ ଆସିଲା ଆରେ ଅଣାବନା ନତେ ହେ ଅଣଷଠି ଅ। ଏମିତି ଥାଇ ଅଣା ମନ କୋଉଠୁ ଆଇଲା। ସେମତି। ଆଉ ଡ୍ରଇଂ ଫଇଂ କରିବାକୁ ଭଲ ଲାଗେ?
ହଁ। ହଁ ଭଲ ଲାଗେ, ସେମିତି ଦେଖିଲେ ମତେ ଲାଗେ କି ଆସିବ। କିନ୍ତୁ ମୁଁ କେବେ
କରିଲା ବେଳେ ଗୋଟେ କଷ୍ଟ ଲାଗେ ନା କି? ନା ଦେଖିଦେଲେ ସମସ୍ତଙ୍କୁ ଲାଗେ ସହଜ ସହଜ ତାପରେ କରିଲା ବେଳକୁ କିନ୍ତୁ ଓଉ ଏ ଏତେ କଣ ଏତେ ଇଏ କଷ୍ଟ ମାନେ, ମତେ ଡ୍ରଇଂ କରିବାକୁ ଭଲ ଲାଗେ। ମୁଁ ବି ଏଇ ଯୋଉ ଇଏ କରେ ଲିପନ ଆର୍ଟ କରୁନାହାନ୍ତି। ସେଇଟା ବି ମୁଁ ବନାଏ, ଡ୍ରଇଂ ବି ଏମତି କରେ ପେନସିଲ ପେପରରେ। ଭଲ ଲାଗେ ସେଇ ଜିନିଷ କରିବା ପାଇଁ ଟାଇମ ମିଳିଲେ କରେ ଆଉ।
ଯାହଉ ଠାକୁର ତମକୁ କଲେ, ମତେ ସେତିକି ହେଲେ ଦେଇଥାନ୍ତେ।
ଏକ୍ସଟ୍ରା ଗଲେ ସେତିକି ଟାଇମ ମିଲୁନି କରିବା ପାଇଁ, କାରଣ ପୁଅ ସ୍କୁଲ ଯାଉଛି। ତାକୁ ଦେଖ, ତା ପାଠ ପଢା ଦେଖ। ସେଇଥିପାଇଁ ହଉନି ତାପରେ ଘରେ ବି ରୋଷେଇ ରହୁଛି ଘରେ ଯେ ତ ଶାଶୁ ଶ୍ୱଶୁର ସମସ୍ତେ ରହୁଛନ୍ତି, ତାଙ୍କ ପାଇଁ ତ କିଛି କରିବାକୁ ପଡିବନା ଆଉ କଣ ଆମେ ଛାଡ଼ିଦବା କି ଜିନିଷ।
ଆମେ ତ ଆଠ ଘଣ୍ଟା ସାଡେ ଯାଉଛୁ ତା ପରେ ଆସିିକି ରୋଷେଇ କରି ଖାଇଲା ବେଳକୁ ଟାଇମ ନାହିଁ।
ଅ ହ ସେଇଟା ଯୋଉ କଷ୍ଟ ନକହ ଇଚ୍ଛା ହଉଥିବ ତ ଶୋଇ ପଡିବି ନଖାଇବି ନାହିଁ ଉପାସରେ ରହିଯିବି।
ହଁ।
ସେମିତି ପୁରା ଟାୟାର୍ଡ ଲାଗିବ ନା।
ଯାହା ଯେମତି ମ୍ୟାନେଜ୍ କରିଦବ। କିନ୍ତୁ ତମେ ଯୋଉ ଲାଇଫରେ ଅଛ, ତମେ ପଛେ ନଖାଅ କରିକି ଦବ ତମେ।
କରିକି ଦବ ବାଧ୍ୟ ତମ ଦେହ ଖରାପ ହଉ କି ଯାହାବି ଖରାପ ହଉ। ସେୟା ପା।
କଣ କରାଯିବ ଆସିବ।
ହୁଁ ସମସ୍ତଙ୍କ ତ ସେଇ ଆସକି ଆଉ।
ହଁ ବାହା ହେଲେ ପ୍ରୋବ୍ଲେମ, ବାହା ନହେଲେ ବି ପ୍ରୋବ୍ଲେମ, ଯାହାର ବାହାଘର ଜୁଟୁ ନଥିବ
ଏବେ ତ ଝିଅ ମିଳୁନାହାନ୍ତି।
ହଁ କିନ୍ତୁ ସେଇଥିରେ ତ ଯୌତୁକ ନିର୍ଯ୍ୟାତନା ଚାଲିଛି। ମୋ ବୋହୁ ମନ ମି ଧା-ତାପରେ କହିବେ କି ଆମର କିଛି ଦରକାର ନାହିଁ। ବୋହୂକୁ ନେଇ ଯିବେ, ତାପରେ ତ ବୋହୁ ଏକାଥରେ ଲାଇ ସେନ୍ସ ପାଇସାରିଲା ପରେ ପୁଅ ବୋହୁକୁ ଯାହା ତାହା ଆଛା କହିବେ ଆଉ
ଯାହା କହିବା କଥା କହିବେ ଆଉ, ତାର କହିବେ ନାଇଁ ନାଇଁ ଭଲ ଅଛ, ତୋମେ ଆସ। ନା।
ହଁ କିଛି କରିବା ପାଇଁ ପଡିବନି, ଘରେ ଆମର କିଏ ଅଛନ୍ତି ବାପା ଖାଲି ବୋଉ, କେହି ନାହାନ୍ତି ଟିକେ ରାନ୍ଧିବ ଏଇ ସେ ହଁ। ଟିକେ ରାନ୍ଧିବ, ବୁଢା ବୁଢୀଙ୍କି ଖାଇବାକୁ ଦେଇଦବ ସଇଲା।
ହୁଁ, ହୁଁ କିନ୍ତୁ ସେ ଜାଣିନାହାନ୍ତି ତାପରେ ଯୋଉ ହାଲତ ଟା ହବ।
ହଁ।
ହଁ। ନୋ କହ ଏଇ ଆମ ଘରକୁ ଆସିଛନ୍ତି ତ ଆଜି ରୁଟି, ସନ୍ତୁଳା, ପିଠା ହେଇଛି, ଏମିତି ଆଉ। ଯୋଉ ଆମର ବଡ ଶଶୁର ଆସିଛନ୍ତି ଘରକୁ ସେଇଆ। ଠିକ ଅଛି ତାପରେଦବା, ହୁଁ, ହୁଁ, ହୁଁ। ହୁଁ, ହୁଁ ହଉ।
ଆଉ କଣ କୁହ, ଆଉ କଣ କୁହ?
ଉଁ, ମୋ ସାଙ୍ଗ। ହଁ ହଁ ଏଇଆ, ଟେନ୍ ମିନିଟ୍ସ ଟେନ୍ ମିନିଟ୍ସ।
ହଁ, ହଁ।
ସେ ଝିଅ ପା ମମା। ହାଲ ଟିକେ କହିଦେଲି ଝିଅ ନା ପୁଅ। ଏଇ ଝିଅ ବା ନା ଆମ ଝିଅ ନୁହଁ। ମାନେ ଗୋଟେ ଝିଅ ସାଙ୍ଗ ହଁ, ହଁ।
ଶୁଣୁଚ।
ମାମା ବି